ଏବେ ଶୁଭିଲା।
ହଁ ଏବେ ଭଏସ୍‌ ଠିକଅଛି ଶୁଭ ସନ୍ଧ୍ୟା। ତମ ନାଟି ହଉଛି ବର୍ଷା କି? ହଁ ହଁ। ମୋ ନାଁ ହଉଛି ଜଗନ୍ନ୍ତ ଶୋ କରୁଛି ନା ଶୋ କରୁନି।
ଆଜ୍ଞା ଆଜ୍ଞା ଆପଣଙ୍କ ସୋ କରୁଛି।
ନା ହଁ। ଆଉ ତମେ ତ ଆଜି ସକାଳୁ ଉଠିଲେ କେତେବେଳେ କଣ ଖାଇଲେ କଣ ହେଲେ ଆଜି ଖବର କଣ ତମର?
ଆଜି ତ ଶନିବାର ଥିଲା ସକାଳୁ ସ୍କୁଲ ଥିଲା। ସାଢେ ଛଅଟାରୁ ତ ସାଢେ ଛଅଟାରୁ ସ୍କୁଲ ମାନେ ଆମକୁ ଛଅଟ ରୁ ଛଅଟା ପନ୍ଦର ଭିତରେ ସ୍କୁଲରେ ପହଞ୍ଚିବାର ଥିଲା।
ହଁ।
ଯେହେତୁ ମୁଁ ସ୍କୁଲ ପାଖରେ ରହୁଛି ମତେ ସେଥିପାଇଁ ଯଏ ଯିବା ଆସିବାରେ କୌଣସି ଅସୁବିଧା ହଉନି।
ହୁଁ।
ତ ସେଥିପାଇଁ ସକାଳୁ ସକାଳୁ ସ୍କୁଲ ଯିବାକୁ ପଡିଲା ଆମ ସ୍କୁଲ ରେ ଆମେ ଦୁଇ ଜଣ ଟିଚର। ଆମେ ଦୁଇ ଜଣ ଟିଚର।
ହଁ।
ହୁଁ ମୁଁ ଆଉ ଆମର ହେଡମାଷ୍ଟର ଯିଏ ଅଛନ୍ତି। ପ୍ରଧାନ ଶିକ୍ଷକ। ସେ ଅଛନ୍ତି ତାଙ୍କର ଆଜି ବୋଉଙ୍କର ଶ୍ରାଦ୍ଧ ଥିଲା ବୋଲି ସେ ସେ ଆଜି ଛୁଟିରେ ଥିଲେ ସେଥିପାଇଁ ସକାଳୁ ମତେ ଯାଇକି ସବୁ କ୍ଲାସ ଗୁଡା ମ୍ୟାନେଜ କର ବହୁତ କ୍ଲାସ ପାଞ୍ଚଟା କ୍ଲାସ ପ୍ରାଇମେରୀରେ ଯେହେତୁ ପ ପଞ୍ଚମ ଯାଏ ପିଲା ଅଛନ୍ତି କିନ୍ତୁ ଏକୁଟିଆ ଆ ଏତେ ସବୁ କ୍ଲାସ ର ପିଲାଙ୍କୁ ଧରିକି ବସିଲା ବେଳକୁ ତାପରେ ଛୋଟ ଛୁଆ ଯେହେତୁ ସେମାନେ ବହୁତ ମାନେ କଥା କୁହନ୍ତି ବେଶି ଗପ କୁ କରନ୍ତି ବେଶୀ। ସିଏ ଚାହାନ୍ତି କି କଣ ଉଁ ଆମେ ମାନେ ତାଙ୍କ ସହିତ ଟିକେ ବେଶୀ କଥା ଥାଉ ତାଙ୍କ ବିଷୟରେ ପଚାରୁ ସିଏ ତାଙ୍କର ଯାହା କହିବାର ଥିବ ସବୁ କହିବାକୁ ଚେଷ୍ଟା କରନ୍ତି ଘରେ କଣ ହେଲା ତାଙ୍କର ବ୍ୟକ୍ତିଗତ କଥା ହଉ। କି ସେମାନେ କୁଆଡେ ବୁଲିବା କୁ ଗଲେ ମାମୁଁ ଘର କଥା ଏମିତି ତାପରେ ସାଢେ ବାରଟାରେ ଛୁଟି ହେଲା ପରେ ଘରକୁ ଆସିବି। ରୋଷେଇ କରିବାର ଥିଲା ରୋଷେଇ କରିକି ଖାଇକି ଟିକେ ରେଷ୍ଟ ନେଲି ତାପରେ ସନ୍ଧ୍ୟା ବେଳେ ତ ମୁଁ ଟ୍ରାଏ କଲି ଆପଣଙ୍କୁ କଥା ହବା ପାଇଁ କା ଆପଣଙ୍କ ସହିତ ଏ କାରିଆ ଆପ୍ ର ଥିଲା ଟାକ୍ସ୍ ଟା କମ୍ପ୍ଲିଟ୍ କରିବା ପାଇଁଁ। ଆପଣ?
ମୋର ତ- ତ ରହୁଚି ଏବେ ମୁଁ ଏଇନେ ଘରେ ଅଛି ମାନେ ଆମର ଯେହେତୁ ହସ୍ -ମାନେ କ୍ଲାସ୍ ସେପର୍ଯ୍ୟନ୍ତ କ୍ଲାସ୍ ଷ୍ଟାର୍ଟ ହେଇନି ଏଇ ସୋମବାରଠୁ ଷ୍ଟାର୍ଟ ହବ ବୋଲି ଆମେ ଲାଗୁଚି ସେକେଣ୍ଡ୍ ଇୟର ର। ସେଠି ମାନେ ଏ ମୁଁ ଏଇନା ଘରେ ଅଛି ଯେହେତୁ ତାପରେ ଏତେ ତ ଆଉ ଶୁ ଉଠୁଚି ମୁଁ ଆଠଟା ନଅଟାରେ ଉଠୁଚି ତାପରେ ଖାଇଦଉଚି ତାପରେ ଫୋନ ଦେଇ ଇନଷ୍ଟା୍ ରିଲ୍ ଘଣ୍ଟାଟେ ଖଣ୍ଡେ ଦେଖିଦଉଚି ତାପରେ ଫେଣି ସାଙ୍ଗମାନଙ୍କ ସହ ଗାଧେଇ ପଳଉଚି ଏନ୍ତି। ତାପରେ ଆସିକି ପଖାଳ ଟିକେ ଖାଇଦେଇ ତାପରେ ତ ଫେଣି ଏ କାରିଆ ଆପ୍ କିଛି ଦିନ ହବ ମୁଁ ଚଲଉଚି ବୋଲି ତା ସହ ଗପ୍ ବେୟ କରୁଚି ତାପରେ ଚାରିଟା ବେଳେ ଫେଣି କ୍ରିକେଟ୍ ଖେଳିଲୁ ଫେଣି ସଂଧ୍ୟା ବେଳକୁ ଆସିକି ତ ଏମତି ବସେ ତାସ୍ ମାସ୍ ଖେଳେ ଆଉ ତାପରେ ତ ଫ୍ରୀ ଫାରେ ଗେମ୍ ଜାଣ୍ ଥବ ତ ତା ଦେହରେ ମୁଁ ଖେଳେ ଏମିତି ଖେଳେ ଏମତି ଦିନ କୁ ଦିନ ପୁରା ମୁଁ ଦେଢ ମାସ ପୁରା ନଷ୍ଟ କରିଦେଲି ମତେ ଲାଗୁଚି ଭାରି ଚିଡ୍ ଚିଡା ବି ଲାଗିଲା ଏନ୍ତି ଚାଲିଚି ଜୀବନ ଆଉ।
ଆଛା ପଖାଳ ଟା ମୁଖ୍ୟ ଖାଦ୍ୟ ଓଡିଆ ମାନଙ୍କର ଆମର ନା? ହଁ ମୁଁ ତ ଖାଏ ମୋର ତ ମୋ-ନିହାତି ଦରକାର୍।
ହଁ। ଓ ହୋ ଆଉ ରହିଲା କଣ୍ ତମେ ତ ହଁ ମୁଁ ଆଉ ଗୋଟେ ଜିନିଷ ମେନ୍ ତ ଯଉ ମୁଖ୍ୟ ଯଉ ଟପିକ୍ ଯଉଟା ସେଟା ଭୁଲିଗଲି। ତମେ ଗୋଟେ ପିଲାଙ୍କୁ ପଢେଇଲା ବଳେ କଉଟେ ଧ୍ୟାନ ତମର ରହୁଚି ଉଁ -ପ୍ରଥମରେ? ଯେ କଉଟା ଖରାପ୍ ପିଲାଠୁ ତମେ କଉ ହିସାବରେ ତାକୁ ଆଗକୁ ନବ ବୋଲି ଭାବିଚ। ଦେଖ ଏଇଟା ତମ ଗୋଟେ ମୁଁ ଗୋଟେ ମୁଁ ଯେହେତୁ ମୁଁ ଯେତିକି ଭାବୁଚି ଟିଚ୍- ଗୋଟେ ଶିକ୍ଷକକୁ ତା କତି ଏତିକି ଇଏଥିବା ଦରକାର୍। ତମେ ମାନେ ଖରାପ୍ ପିଲା ଟାକୁ ବେଶି ଧ୍ୟାନ ଦବା କଥା ଏଟା ଯଉଟା ମାନେ ଇଏ ଅଛି ତମେ କେମିତି କଣ ଏଟାକୁ ଶ୍ରେ -ଶ୍ରେଣୀ ଗୃହରେ ଅନୁକରଣ କରୁଚି।
ଖରାପ୍ ମାନେ ସ୍- ତ ଖ-ଖରାପ୍ ପିଲା କହିଲେ ତ ଏବେ ଭୁଲ୍ ହବ। କାହିଁକି ନା ଏଇ ଶବ୍ଦ ଟା ତ ଏବେ ବ୍ୟବହାର ହଉନି। ଏ ଯଉମାନେ ପାଠ ପଢାରେ ଟିକେ ଦୁର୍ବଳ ଅଛନ୍ତି।
ସ୍ଲୋ ମାନେ ଯଉ ଦି- ଧୀ-ଦ- ଯଉ ସ୍ଲୋ ଜନ୍ ଯଉଟା କୁହନ୍ତି। ହଁ- ହଁ।
ସେମାନଙ୍କୁ ତ ନିହାତି ଯାଉ। ହୁଁ -ଟିକେ ଅଧିକ ଧ୍ୟାନ ଦବାକୁ ପଡିବ କାହିଁକି ନା ଯଉମାନେ ଥାନ୍ତି ନି ଉଁ - ଜଲ୍-ଯଉମାନେ ଶୀଘ୍ର ଶିଖିଯାଆନ୍ତି ସେମାନଙ୍କୁ ପାଠ ପଢେଇବାରେ କୌଣସି ଅସୁବିଧା ହୁଏନି ଏତେ। କିନ୍ତୁ ଯଉମାନେ ଧୀରେ ଧୀରେ ଶିଖନ୍ତି ପ୍ରଥମେ ତାଙ୍କର ଆଗ୍ରହ ଟା ଦେଖିବାକୁ ପଡିବ।
ହଁ -ହଁ।
କି ସେମାନେ ପାଠ ପଢିବା ପାଇଁ ଆଗ୍ରହ ଅଛନ୍ତି କି ନାହିଁ ତାଙ୍କର କଉ ବିଷୟ ପ୍ରତି ବେଶୀ ଆଗ୍ରହ ଅଛି ତା ପରେ ଆ ମ କୁ କଣ କରିବାକୁ ପଡେ ନା ସୋ-ଯଦି ଗୋ ମୁଁ ପୁ-କିଛି ଗୋଟେ ବିଷୟ ପଢଉଚି ମୁଁ ଯଉ ଶୈଳୀରେ ପଢଉଚି ସେ ଶୈଳୀରେ ଗ୍ରହଣ କରୁନି। ତ ମତେ ମୋ ଶୈଳୀରେ ପରିବର୍ତ୍ତନ କରିବାକୁ ପଡିବ।
ହଁ ହଁ
ମୋର ଲକ୍ଷ୍ୟ ରହିବା ଦରକାର କି ମୁଁ ଯୋଉ ପିଲାଟାକୁ ପା ପାଠ ପଢଉଛି ମୁଁ ଯେତିକି ପଢେଇବି ସେ ସେତିକି କି ଶିଖିବା ଦରକାର ବୁଝିବା ସ ଦରକାର ସେଥିପାଇଁକା। ମତେ ମୋ ଶୈଳୀରେ ପରିବର୍ତ୍ତନ କରିବାକୁ। ନହିଁ କି ତା ଉପରେ ବିରକ୍ତ ହେଇକ କି ତାକୁ ରାଗିକି
ଭଲ ପଏଣ୍ଟ ଟା ଧରିଲ ହୁଁ। ମୁଁ ଏଇଟ ମାନେ ମାନେ ଯୋଉ ଶିକ୍ଷକ ମାନଙ୍କୁ ଏମତି ପସନ୍ଦ ଥାନ୍ତି। ମୁଁ ଯେହତଣ ଯେହେତୁ ଶିକ୍ଷାଗତ କିଏ ରହିଲୁଣି ମୁଁ ବି ମୁଁ ପ୍ଲସ୍ ଟୁ ପିଲାଙ୍କୁ ସେବାକୁ ଯାଇକି ମାସେ ପଢ଼େଇଛି ଦଶମ ପିଲାଙ୍କୁ ପଢ଼େଇଛି କିଛୁଣି ଇଏ ମାନ କୋଚିଂ ସେଣ୍ଟର ଚାଳିଶଖଣ୍ଡେ ପିଲା ବସିଥିଲେ ହେଲେ ମୋର ଯେହେତୁ ମୁଁ ଏତେ ପୂର୍ବରୁ ଅଭିଜ୍ଞତା ନଥିଲା ମୁଁ ଯାଇକି ପଢେଇବି ଲେକ୍ଚର ଦବା ମୁଁ ଦେଖିଲି ମୋ ପିଲ ମାନେ ମୋର ସବୁ କମ୍ଫର୍ଟ ଥିଲେ ମାନେ ମୁଁ ଥିବା ଏତେ ଆ ଲାଗିନୁହଁ ମାନେ ନିଜ ସବଠୁ ଭସ ଥାଏ ଆଉ ପ୍ଲସ ଆଉ ଇଏ ମାନେ ପିଲାମାନେଙ୍କ ସ ଚାଏ ଯୋଉ ଫେ ଯୋଉ ସାଙ୍ଗ ହିସାବରେ ବି ଗୋଟେ ଟାଇପ ମିଶିବା ମୋର ସେଟା ଟିଚିଂ ରେ ଥିଲା ଯାହାଉ ପିଲାମାନଙ୍କ ପୁରା ତାଙ୍କ ଆଡୁ ମତେ କେତେ କହିଛନ୍ତି ସାର୍ କଁ ଆଉ ଆସିବେନି ଆଉ ପଢେଇବାକୁ? ଡେ ଆସନ ମୁଁ ଯେତେବେଳେ ଛୁଟିରେ ଥାଏ ମୁଁ ଗ୍ରାଜୁସନ ସାରିଥାଏ। ମୁଁ ଏଇଟା ହେଇଥିଲା ମତେ ବି ସେଦନା ଭଲ ଲାଗିଥିଲା ମୁଁ ଯା ମୁଁ କହିଲିଁ ମୁଁ କିଛି ମୁଁ ନିଜକୁ ତ ଦୁର୍ବଳ ଭାବୁଥିଲି। ନାଇଁ ମୁଁ କହିଲି ନାଇଁ ପିଲାମାନେ ମତେ ସେଠିକି ଦଉଛନ୍ତି ନାଇଁ ଆସନ୍ତୁ ମୁ ପଢେଇବି। ସେଟା ଭଲ ଲାଗିଥିଲା ମତେ ମୁଁ ଯେହେତୁ ତମ କେତେ ବର୍ଷ ରିଲଣି ମୋତେ ଗୁଟଏ କୌଣସି ଉପଦେଶ ଦି ମ ମୁଁ ଯାହାକୁ ସେଟାକୁ ଅନୁସୋରନ କରିବି ମୁଁ ଯେତେବେଳେ କଲେଜ ହେଇିବାକୁ ପଡିଥିଲି।
ନା ମୁଁ ମୁଁ ଉପଦେଶ କଣ ଦେବି କିନ୍ତୁ ହଁ ମୁଁ ଯୋଉ ମୁଁ ମୋ କ୍ଲାସ ରୁମ ରେ ଯୋଉଟା ଦେଖେ କି ପ୍ରଥମ ତ
ହଁ
ମୁଁ ଆପଣ ଯେତେ ବି ଆପଣ ଯେତେ ଚିନ୍ତାଗ୍ରସ୍ତ ଥାଆନ୍ତି ତୁ ଆପଣଙ୍କର ଦୁଃଖ ଯାହା ବିି ଥାଉ ସେ ସବୁ ଆପଣ କ୍ଲାସ ରୁମ୍ ବାହାରେ ଛାଡିକିରି ଯିବେ।
ହଁ
ପିଲାଙ୍କ ଆଗରେ କେବେବି ଦେଖେଇବେନି ଯେହେତୁ ଏମାନେ ଛୋଟ ପିଲା ତ ମୁଁ ଯୋଉ ପିଲାଙ୍କୁ ପଢଉଛି ହୁଏତ ସେମାନେ ଜାଣି ନ ପାରନ୍ତୁ କିଛି ବୁଝିପାରିବେନି। କିନ୍ତୁ ଉ ଆପଣ କଲେଜ ରେ ପଢେଇବେ ତ ସେମାନେ ସାଙ୍ଗେ ସାଙ୍ଗେ ଘର ଆଉ ଆପଣ? ଛୋଟ ପିଲାଙ୍କୁ ଯୋଉ ହିସାବ ରେ ବୁଝିଇଦେବେ ସେମାନେ ବୁଝିଯିବେ। କିନ୍ତୁ ବଡ ପିଲାମାନେ ତ ବୁଝିବେନି ସେମାନେ ଜାଣିବା ଶୁଣିବା ପିଲା ହେଇ ଯାଇଥିବେ ସେମାନଙ୍କ ମାଇଣ୍ଡ କୁ ଆସିବ କି ନାଇଁ କିଛି ତ ଗୋଟେ ଅଛି ତ ସେଥିପାଇଁ ନିଜର ଯଉ କଣ ବ୍ୟକ୍ତିଗତ ହ ଜୀବନ ଟା ଆଉ ନିଜର କଣ? ଯୋଉ କାର୍ଯ୍ୟଗତ ଜୀବନଟା ଯୋଉ ପ୍ରଫେସନାଲ ହଁ ବୃ ବୃତିଗତ ସରି ବୃତ୍ତିଗତ ଜୀବନ ଟାକୁ ପୁରା ଅଲଗା ରଖ। ଦେଖିବେ ତାପରେ ଆଉ ଗୋଟେ ଅ ହେଲା କି ପ୍ରଥମେ ତ ପିଲାଙ୍କ ଇଣ୍ଟଷ୍ଟ ପିଲାଙ୍କର ଆଗ୍ରହ ଟାକୁ ଜାଣିବାକୁ ଚେଷ୍ଟା କରିବେ। ପିଲା କୋଉଥିରେ ଆଗ୍ରହ ଅଛନ୍ତି। ପିଲାଙ୍କୁ ଭୟମୁକ୍ତ ପରିବେଶ ଦେବେ। କିନ୍ତୁ ଧ୍ୟାନ ରଖିବେ କି ଏତେ ବି ପିଲା ଭୟମୁକ୍ତ ହେଇ ନ ଯାନ୍ତୁ କି ଆପଣଙ୍କୁ ସେ କିଛି ବି କହିବାକୁ ପଛେଇ ବେନି। ପିଲା ଥାଆନ୍ତି ଏମିତି ପିଲା କି ଆପଣ ଟିକେ ଭଲସେ ମିଶି ଯିବେ। ସେ ସବୁ କିଛି ଆପଣ କଣ ଚାହିଁବି କି ପିଲା ମତେ ଭୟ ନକରେ। ମୋ ସହିତ ସାଙ୍ଗ ଭଳି ମିଶନ୍ତୁ। ଯାହା ଫଳରେ ମୁଁ ଯାହା ପଢେଇବି ତାଙ୍କୁ ସେ ଭଲରେ ଗ୍ରହଣ କରିବେ। ଆଉ ସେମାନେ ମନ ଖୋଲିକି ମତେ ପ୍ର ଶ୍ନ ପଚାରି ପାରିବେ। କିନ୍ତୁ କିଛି ପିଲା ସେ ଉ ଥାଆନ୍ତି ଏମିତି କି ସେମାନେ କଣ ନା ସେମାନେ ଏଇ ସବୁ ଜିନିଷ ଟାକୁ ମେ ଉ ଉ ଫ୍ରାକ୍ଲି ନେଇ ଯାଆ ହଁ କି ସେମାନେ କଣ କରନ୍ତି ନା ପଚାରି ଦିଅନ୍ତି। କିଛି ବି କୋଶ୍ଚିନ୍ ପଚାରି ଦିଅନ୍ତି।
ହୁଁ ହଁ ହଁ ଯୋଉଟା ଯୋଉଟା ସହିବା ଶକ୍ତି ବାହାରେ ସେଇଟା ଗୋଟେ ଶିକ୍ଷକ ପକ୍ଷରେ ଥାଏ। ଶହିବା ହଁ।
ଯେ ମୁଁ ଦେଖୁଛି ମୁଁ ପ ପ୍ର ପ୍ରଥମରୁ ମୁଁ ଆଗରୁ ସ୍କୁଲରେ ପଢଉଥିଲି ଯୋଉଠି। ସେଠି ହାଇସ୍କୁଲ ସହିତ ପିଲାମାନେ ମିଶିକି ଥିଲେ। ପ୍ରଥମରୁୁ ଦଶମ ଯାଏ ଥିଲା। ଏବେ ପ୍ରଥମରୁ ପଞ୍ଚମ ଯାଏ ମୁଁ ପଢଉଛି। ପ୍ରଥମରୁ ଦଶମ ଯାଏଁ ପିଲାଙ୍କ ପାଖରେ ଯୋଉ
ହୁଁ।
ଦ୍ଵିତୀୟ ତୃତୀୟ ପିଲା ବି ଥିଲେ। ସେମାନେ ଯୋଉ ଭଳି କୋଶ୍ଚିନ୍ କରିବେ ଆପଣଙ୍କୁ
ହଁ।
ଆପଣ କେବେ ଉଁ କଳ୍ପନା ବି କରି ପାରିବେନି।
ଓ ହୋ।
ଭଳିଆ କୋଶ୍ଚିନ କରିବେ। ଆଉ ଅଷ୍ଟମ ନବମ ଦଶମ ପିଲା ଏତେ ଫ୍ରାଙ୍କ ଥାନ୍ତି ସେମାନେ।
ହଁ।
ପୁରା ସେମାନେ ଟିଚର ବୋଲି ହିଁ ଭାବନ୍ତିନି।
ହଁ ଏ।
ଆଉ ତାଙ୍କୁ ଟିକେ ଆଖି ଦେଖେଇକି କିଛି କହିଥିବେ ମାନେ ସେ ଆପଣଙ୍କର ସ୍କୁଟି ଲିକ୍ କରି ଦେଇଥିବେ। ନହେଲେ ଏଇ ଯୋଉ ସିଟରେ ବ୍ଲେଡ ମାରି ଦେଇଥିବେ। ଏମିତି କିଛି ଗୋଟେ କରିଥିବେ।
ହଁ ହଁ।
ସେଇଠି ଟିଚର କୁ କଣ କରିବାକୁ ପଡେ ନାମ ଚୁପ ରହିବାକୁ ପଡେ ସେ ଯାହା କରନ୍ତୁ। ମୁଁ କାଇଁ କଣ କହିବି?
ହୁଁ ହୁଁ। ଟେ ହଁ ମୁଁ ଆଉଟେ ବି ପ୍ରଶ୍ନ ଥିଲା ମୋର। ଆଉ ମାନେ ଯେନ୍ତି ଏବେ ଆମେ ଯେହେତୁ ତମ ତମକୁ ଇନା କେତେ ବର୍ଷ ଖଣ୍ଡେ ପାଖାପଖି ହେଲାଣି। ମାନେ ସରି ମାନେ ଝିଅ ସାର। ଯୋଉ ମାନେ ଆମ ବୟସ ମାନେ ଯେତେବେଳେ ତମେ ପଢୁଥିଲ ସ୍କୁଲ ଟାଇମ୍ ରେ। ସେତେବେଳେ ଟିଚର ମାନ କେମିତି ବ୍ୟବହାର ଥିଲା। ଏବେ ଯୋଉ ଯୋଉ ସେ ଏବେକା ଯଉ ଛୁଆ ଗୁଡା ତାଙ୍କର ଚେ ମାନେ ବ୍ୟବହାରରେ ପରିବର୍ତ୍ତନ କଣ ତମ ଲାଗୁଛି। ଆମ ଆଉ ତାଙ୍କ ଭିତରେ ଅନ୍ତର ଟା କଣ?
ସେତେବେଳେ ଟିଚର ମାନଙ୍କ ଆଉ ଷ୍ଟୁ ଟିଚର ମାନଙ୍କ ଭିତରେ ବି ଏ ସେତେବେଳର ଟିଚର ଆଉ ଏବେର ଟିଚର ଭିତରେ ବହୁତ ତଫାତ୍ ଅଛି।
ହ ହଁ।
ପିଲାଙ୍କ ଭିତରେ ବି ବହୁତ ତଫାତ୍ ଅଛି।
ହଁ ହଁ
ମୁଁ ଆଉ କହୁଛି ମୋ ସ୍କୁଲ ଟାଇମ ରେ କି ମୋ ଟିଚର ମାନଙ୍କ ପ୍ରତି ଆମର ଗୋଟେ ଭ-ଭୟ ଥିଲା ସେ କିଛି ନାହିଁ କ୍ଲାସ ରୁମ ବାଟ ଦେଇକି ଚାଲିଗଲେ ବି ପୁରା କ୍ଲାସ ସାଇଲେଣ୍ଟ ରହୁ ଥିଲା କିଛି ଗୋଟେ ପଚାରିବା ପୂର୍ବରୁ କି ଘରକୁ ଯଦି କେବେ ବି ପଳେଇ ଆସନ୍ତି ଟିଚର ଶୁଣି ଦେଇଥିବ କି ସାରା ଆସି ଛନ୍ତି କି ମ୍ୟାଡାମ ଆସିଛନ୍ତି ସେଦିନ ବି ଗୋଟେ ଟେ ଡର ମନରେ କଣ ଭୟ ଘର ଲୋକଙ୍କୁ କଣ କହିବେ ପାଠ ପଢାକୁ ନେଇକି କିଛିିବି କିନ୍ତୁ ଏବେ ଆମେ ଆମ ଯୋଉ ଛାତ୍ରଛାତ୍ରୀ ମାନଙ୍କର ଘରକୁ ଗଲା ବେଳକୁ
ହଁଁ
ସେମାନେ ଦେଖିକି ଆରାମସେ ପୁରା ଫ୍ରି ନାହିଁ ନମସ୍କାର କାର ନାହିଁ କିଛି ନାହିଁ ସେ ପୁରା ଫ୍ରୀଲି ଦିଦି ଆସିଛ ଏମିତିକା ପୁରା ହଁ ଠିକ ଅଛି ଠିକ ଅଛି। ଠିକ ଅଛି।